ହଁ କଣ?
ଅଣ୍ଡା ସିଝାଉଛି। ଅଣ୍ଡା ତରକାରୀ କରିବି ହଁ।
ରୋଷେଇ ବାସ ତ ସବୁ ଆସିଗଲାଣି ନା?
ସେମିତି ଟିକେ ଟିକେ।
ମାନେ ସବୁ ମାନେ ମାନେ ସବୁ ଯେମତି ଆଇଁଷ ଫାଇଁଷ ଇଏ ସିଏ ସବୁ କରୁଛୁ ନା?
ହଁ।
ସବୁ ବଷୁ ନାଇଁ।
ହଁ।
ଅଣ୍ଡା ତରକାରୀ ସହିତ କଣ?
ଭାତ।
ତା ସହିତ?
ଆଉ ଭଜା ପୋଟଳ ଭଜା ହବ।
ପୋଟଳ ଭଜା ହବ? ଆଉ ସବୁ ଖାଇ ସାରିଲୁଣି ପଖାଳ?
ନା ଆମର ରୁଟି। ସକାଳ ର ହୁଁ।
ସକାଳୁ ସମସ୍ତେ ରୁଟି?
ହୁଁ।
ସମସ୍ତ ପଖାଳ ଖାଉ ନାହାନ୍ତି ନାହାନ୍ତି ନା।
ନା ପଖାଳ ଗାଧୁଆ ବେଳେ ଖାଇବେ।
ପୋଖାଳ ଟା ଗାଧୁଆ ବେଳେ ଖାଇବେ?
ହଁ।
ଆଉ ଡେଲି ସକାଳେ ରୁଟି?
ହଁ।
ଆଉ ରାତିିରେ?
ରାତିରେ ଭାତ
ହଉ ରାତିରେ ଭାତ, ଗାଧୁଆବେଳ ଭାତ, ସକାଳଟା ରୁଟି ଆଉ । ତମଝିଅ ନା ତମପୁଅ କୋଉଥିରେ ପଢୁଥିଲା ଗୋଟେ? ଏବେ ସପ୍ତମ ତ ଆରମ୍ଭ କୁ ଦଶମ ପଶମ ସାଇଲାନି ନା କଣ?
ନା ନା ସପ୍ତମ।
ସପ୍ତମରେ ନୁହେଁ।
ହୁଁ ହୁଁ।
ପଢାପଢି କ ଭଲ କରୁଚି?
ହଁ ଭଲ ପଢୁଛି। ପରୀକ୍ଷାରେ ଫାଷ୍ଟ ହଉଚି।
ହଁଁ ତ କହ ଏବେଠାରୁ ବ ଲାଗିଯାଉ ଆମକୁ ଆମ ଉପରେ ତ ଆଉ କଷ୍ଟ ହବନି । ହ ଆମେ ଏଇ ମୁଁ କହିଲି ଆମ ଆମେ ପଢିଲା ବେଳେ ଆମକୁ କିଏ ହଉଛି ନା, ସେ ଏବେଠାରୁ ଯଦି ପଢିବ ଭଲ ତାକୁ ଜବ ପାଇବା ପାଇଁ ଆଉ ତୋ ବଡଭାଇ କଣ ଗୋଟେ କରୁଥିଲେ ପା କମ୍ପ୍ୟୁଟର
ଦୋକାନ କରୁଛନ୍ତି ଜଣେ ଆଉ ଜଣେ ପାଠ ପାଠ ପଢୁଛନ୍ତି।
ତୁ କଣ କରୁ ମୁଁ କହଲି ଯିଏ ପଢୁଛନ୍ତି କଣ?
ସିଏ ପିଜି କରୁଚି।
କୋଉଠି?
ହୁଁ କଟକରେ ।
ଆପଣ ଯୋଉ ଆର୍ଟସ୍ ନା ସାଇନ୍ସ ।
ଆର୍ଟ୍ସ ପଲିଟିକାଲ ସାଇନ୍ସ ଅନର୍ସ ।
ଏଇଥରକ ଫାଷ୍ଟ ନା ସେକଣ୍ଡୟର।
ତାଙ୍କର ଫାଷ୍ଟ୍ଇୟର ଆମ ସାଙ୍ଗିଆ
ମାନେ ଆମସାଙ୍ଗିଆ ।
ହୁଁ
ସିଏ ମାନେ ଆଗ ମାନେ କଣ ପଛରେ କହି
ନା ସେ ଆମଠୁ ବଡ । ସେ ସିଟି କଲେ ଦିବର୍ଷ ରହିଗଲେ ସେଠି।
ଓହୋ ତାପରେ ପୁଣି ପିଜି କଲା ।
ହଁ
ସେଇଆ ରହିଲ ମାନେ ଶଇଲା।
ନା ସେ ପ୍ଲସଟୁ ପରେ ସିଟି କଲେ ସିଟି ପରେ ପ୍ଲସଥ୍ରୀ କଲେ ତାପରେ ପୁଣି ପିଜି କଲେ ।
ଓହୋ ସିତିରେ କଣ ଦରକାର ହଉଛି କି ଏଇ ଯୋଉ ପ୍ଲସଥ୍ରୀ।
ନା ସେ ପ୍ଲସଟୁ ପରେ ସିଟି କଲେ ତାପରେ ପ୍ଲସଥ୍ରୀ କଲେ ପ୍ଲସଥ୍ରୀ ପରେ ସିଏ ଏବେ ପିଜି କରୁଛନ୍ତି ଫାଷ୍ଟ୍ଇୟର।
ହଁ
ମାତ ବର୍ଷେ ପରେ ଯେତେବେଳେ ସରିବ ତାର ବି ଯେତେବେଳେ ସେତେବେଳକୁ ସରିବ ।
ହୁଁ ତାଙ୍କର ସେକେଣ୍ଡ ସେମିଷ୍ଟର ସରିଲାଣି। ଆମର ସରୁନି। ହେଇନି ଏ ଯାଏଁ।
ତମର କିଛି କହିଛନ୍ତି କି ମ୍ୟାଡାମ ସାର୍ ଘରିକା ହବ କେବେ।
ନା ନୋଟିସ୍ କିଛି ଦେଇନାହାନ୍ତି।
ଫାର୍ଷ୍ଟ ୱିକ୍ ଜୁଲାଇ ଫାର୍ଷ୍ଟ ୱିକ ରେ ହବ।
ତ ସେ ତମର ବି ହେଲେ ଆମର ବି ହବ ସବୁ ସମସ୍ତଙ୍କ ସମାନ।
ହୁଁ ତାଙ୍କର ଯୋଉ ଫଟ ତାଙ୍କର ହେଲାଣି ମାନେ ଏ ପଚିଶ ତାରିଖ ଠୁ ଏକ୍ସାମ ଷ୍ଟାର୍ଟ।
ନେଟ୍ ନେଟ୍ ପକେଇଚୁ।
ନାଁ ତୁ ପକେଇଛୁ।
ନା ମୁଁ ନେଟ୍ ପକେଇନାହିଁ ସେମିଷ୍ଟରା ଏକ୍ସାମ୍ ନୋଟିସ୍ ଆସଥିଲା ବାଇଶ ତାରିଖ ରୁ ହବ। ହବ ବୋଲି ମୁଁ ସେଥିପାଇଁ ବାଇଶ ତାରିଖରେ ହେଲେ ନେଟ୍ ଏକ୍ଜାମ ବି ବାଇଶ ତାରିଖରୁ ତିରିଶ ତାରିଖ ପର୍ଯ୍ୟନ୍ତ। ଆଉ ସେମିଷ୍ଟାର ଦେବି ନେଟ ଏକ୍ସମ୍ ଦେବୀ ସେଥି ସେଥିାଇଁ ମୁଁ ଆଉ ନେଟ୍ ଆପ୍ଲାଏ କଲି ନା ସେମିଷ୍ଟର ସେମିଷ୍ଟର ପାଇଁ ରହିଗଲି।
ନେଟ ଏକ୍ସାମ୍
ତିରିଶ।
ତିରିଶ ରେ ଅଛି।
ଏ ଏଇ ମାସ ତିରିଶ ରେ ଅଛି।
ତିରିଶରେ ଆମ ଓଡିଆରେ ଅଛି ବାଇଶ ତାରିଖରୁ ଷ୍ଟାର୍ଟ ହବ ଆଉ।
ହୋଉ ତମ ଓଡିଆ ର
ତିରିଶ ତାରିଖ
ହୁଁ। ଓଃ ହୋ। ମୋର କିଏବେ ଅଛି।
ତମର ପଲିଟିକାଲ ସାଇନ୍ସ ହଁ ଅନର୍ସ ୱାଇସ ହବ ନା? କଣ କରୁଛୁ?
ହଁ କରିବି ଖାଇକି ଉଠିଲି ଉଠିକି ଗଲି ଏଇଖିନା ଆଣିଲି ତାପରେ ମୁହଁ ଧୋଇ ଫୋନ କଲିି ଆଉ। ମୁଁ ଖାଇଲି ପଖାଳ ଲୋ।
ପଖାଳ ଭାତ ଆଉ?
ହଁ। ଯୋଉ ସୁନଶୁନିଆଁ ଶାଗ ଭଜା। ଆଉ ସେ ଯୋଉ। ଦଳା ଦଳି ମାନେ ସବୁ ଜିନିଷ ପୋଡା ହେଇଥିବ। ଯୋଉ ଟମାଟର ବାଇଗଣ ଭିଣ୍ଡି। ପୋଟଳ ଫୋଟଳ ସବୁ ପୋଡା ହେଇଥିବ ଦଳା ମୋର ଫେବରେଟ ହଉଛି ସେଇଟା ସେଇଟା ଆମର ଭାରି ପ୍ରିୟା ଦଳା ଦଳି ଟା ପୋଡା ଖାଲି ପୋଡା ହେଇଥିବ କିନ୍ତୁ ପୋଡ଼ିଆ ହେଇକି ଦଳ ଦଳି ଖାଇବା ପୁରା ମସ୍ତ।
ଆଉ ଟମାଟୋ ଖାଇଲେ କଣ ହୁଏ?
ଟମାଟୋ କହିଲେ କଣ ହୁଏ ହରମୋନ ଶକ୍ତି ବଢ଼େ କି?
ଆଉ
ନା କଣ ହୁଏ? ଆଉ କଣ ହୁଏ ହଁ ବ୍ଳ ବ୍ଲଡ ହୁଏ। ହୁଁ ଘୁଞ୍ଚନୁ ହଁ ହୁଏ ଆଉ ପିଆଜ ଖାଇଲେ ଯୋଉ ହୁଏ କୁଆଡେ?
ହଁ ପିଆଜ ଖାଇଲେ ଦୃଷ୍ଟି ଶକ୍ତି ବଢେ।
ଯବେ ବାକାରି ଚୁନା ମାଛ ଖାଇଲେ ଯୋଉ ଦୃଷ୍ଟି ଶକ୍ତି ବଢେନି? ହୁଁ ଶାଗ ପ୍ରାୟ ଖାଏ ଶାଗ ମୋର ସବୁବେଳେ ଶାଗ ଆମେ ତ ଭେଜିଟେରିୟ ଆମେ ଆଇଁସ ଖାଇବୁନୁ ଆମର ସାଧା।
ହୁଁ ମୁଁ ତ ଆଇଁସ ଖାଏ।
ହଁ ଯିଏ ତାର ଯାହାକୁ ଭଲ ଲାଗୁଛି ସେ ସେ ତାର ଖାଉଛି ଆଉ ମୁଁ ଖାଇନି ଖାଉନି ଦୁଇ ତିନି ବର୍ଷ ଗାମ ଦୀକ୍ଷା ଟାଇପ ପ୍ରଜ୍ଞା ତ ଦୀକ୍ଷା ନେଇନି କିନ୍ତୁ ଦୀକ୍ଷା ଯେହେତୁ ଗୋଟେ ଅଛି ଗୋଟେ ବୈଷ୍ଣବ ଇଏରେ ଅଛି ଆଉ। ଟୋଟାଲ ଦୀକ୍ଷା ଆମକୁ ଦେଖେ ଦୀକ୍ଷା ଗୋଟେ ଗୁରୁଙ୍କ ପାଖରୁ ନବାକୁ ପଡେ। ଗୋଟେ ଗୁରୁମାତା ରହିବ ସେ ଗୁରୁ ତତେ ଦେବେ ମାନେ ସେ ଜାଣିବେ ତୁ ପୁରା ପିଓର ଭକ୍ତ ହେଲୁ କି ନାହିଁ ତତେ ବର୍ଷ ବର୍ଷ ହେ ଲାଗିପାରେ, କେତେ ବର୍ଷ ଲାଗିବ କି ନାହିଁ କିନ୍ତୁ ସେ ଗୁରୁଙ୍କୁ ଲାଗିବା ଦରକାର ଗୁରୁ ଯଦି ଲାଗିଲା ନା ଦୀକ୍ଷା ନବା ପାଇଁ ଯୋଗ୍ୟ ହେଲୁ ତାହେଲେ ସେ ତା ଦୀକ୍ଷା ଦେ ହେଲା ନହେଲେ ଏମିତି ତ ଦୀକ୍ଷା ଦିଅନ୍ତି ନାି ଆମେ ଏବେ ନୂଆ ନୂଆ ଷ୍ଟାର୍ଟ ହେଲୁ ପିଲାମାନେ ତାପରେ ଧୀରେ ଧୀରେ କଥା ଆମ ତାପରେ ଧୀରେ ଧୀରେ ଧୀରେ ଧୀରେ ସବୁ ଜିନିଷ ହବ। ହେଲା ପରେ ଯାହା ହବ ଆଉ।
ତମ ପୁଅ କଣ କରୁଛି?
କୋଉଟା କହିଲୁ ବଡଟା? ସେ ସବିତାକୁ ଫୋନ କରୁଥିଲା। ତା ସାଙ୍ଗରେ କଥା ହଉଥିଲା। ତାପରେ ଆମେ କଥା କଣ କରିବ ର କହୁଚି।
ତମର ପା କଣ ଘର କାମ ହଉଛି ନା କଣ? ହାଲୋ। ହାଲୋ।
ଏଗାରଶହ ଅଣସ୍ତୁରି ଏବଂ ଏଗାରଶହ ଏକୋଇଶ ଏଗାରଶହ ଏକୋଇଶ ରୁହ ରୁହ ହାଲୋ।
ହୁଁଉ।
ଆଉ କଣ କରୁଛୁ?
ତମରି ପାଖ କଣ ଘର କାମ ହଉଛି?
ହଁ ବା।
କେତେ ବାଟ ଗଲାଣି?
ହଁ ଅଧା ଯାଏ ଯାଇଛି ଆଉ। ଅଧା ଯାଏ ଯାଇଛି ଏବେ ଏଇ କାମ ବନ୍ଦ ଅଛି ପୁଣି ତାପରେ ହବ ବାପା ଗାଡିରେ ପଳେଇଛନ୍ତି। ତାଙ୍କର ପୁଣି ଶୀତି ଯୋଉ ବର୍ଷା ପାଇଁ ପନ୍ଦର ଦିନିଆ ଟୁର ତ, ସେ ଯାଇକି ଆଇଲେ ତାପରେ କରିବେ ତାପରେ କରିବେ ଯେ ଆମ ପୁଅର ପୁଣି ଆଡମିଶନ୍ ଟା ହବ। ଲୋମା ଆଡମିଶନ୍ ପୁଣି ତିରିଶି ହଜାର ପଇଁତିରିଶି ହଜାର ଦରକାର। ସେଇଥିପାଇଁ ଟିକେ କାମ ବନ୍ଦ ଅଛି ତା ଆଡମିଶନ୍ ଟା ସରିଲା ପରେ ତାପ କରିବୁ ଆଉ।
ରଜରେ କଣ କଲୁ?
ନା ମୁଁ ରଜରେ କୁଆଡେ ଯାଇନି କିଛି କରିନି।
ପୋଡ଼ପିଠା ହେଇଥିଲା ନା ହେଇନି?
ପୋଡ଼ପିଠା ହେଲେ ଆମ ଘରେ କରୁନାହାନ୍ତି । ହଁ ଏଇ ସିଜା ପିଠା । ହ୍ୟାଲୋ, ଏ ଯୋଉ ଲାଇନ ବିଲ୍ ଟା ଦେବି ହଜାରେ ଅତି କମରେ। ହଁ ଖାଲି ହଜାରେ ଟଙ୍କା ପଡିବ। ହାଲୋ। ଟିକେ ବୋଉକୁ ବୋଉକୁ ହଜାରେ ଟଙ୍କା ପଠା। ହୋଉ ତୁ ମୋତେ କରିଦେ ମୁଁ କରିଦେଉଛି । ହାଲୋ।
ହଁ।
ହଁ ଯେ ଯୋଉ ଲାଇନ ବିଲ୍ ବାଲା ଆସିଛି ତ ତାକୁ ମୁଁ ଇଏ କରିବି ମାନ କଣ କହିଲୁ ସ୍କାନ କରିକି ଦେବି। ଅନଲାଇନ ଦେଇଦେଲେ ଟିକେ ପଚାଶ ଟଙ୍କା କମ୍ ନଉଛି।
ହଁ।
ସ୍କାନ କରିନି ବୋଲି ମୋର ପା ଟାଇମ ହେଇନି କଟିଯିବ।
ଆ ତମର ଏ ଲାଗେ। ତମର ଏଲା ବାହାଘରଆ ନାଇ କି।
ବାହାଘର ଆମର କିଏ ଅଛି ବାହାହବକି ଆମର କେହି ବାହାଘର ହେବେନି ।
ଆଉ ସବିତା ତ ଯାଇଛି ବାହାଘରିଆ ଭୋଜି ଖାଇ।
ହଁ ଆମର ଗୋଟେ ଥିଲେ ସବୁ ପା ବାହାଘର ଫାଘର କିଛି ତ ନାହିଁ କିଏ ବହାହୋଉଛି। ଝିଅ ପୁଅ ଥିଲେ ସିନା ବାହାହେବେ।
ଏ ଲକ୍ଷ୍ମୀ ବାହା ହବପା।
ହଉ ହଉ ତୁ ରଖ ମୁଁ କଲ କରୁଛି।
ହୁଁଉ।